ହ୍ୟାଲୋ
ହଁ ହାଲୋ କିଛି ନାଇଁ ଏଇ ଖାଇ ପାଇକି ଟି ଗଡୁ ଥିଲି ଆଉ ତମେ
ମୁଁ ବି ଏମିତି ଖାଇକି ବସଥିଲି ଆଉ।
ହୁଁ
ଆଉ ଖାଇଲେ କଣ?
ଆଜି ଆଜି ଭାତ ଡାଲି ମଞ୍ଜାରାଇ ଆଉ ପୁଦିନା ଚଟନି କରିଥିଲି। ତମେ କଣ ଖାଇଲ?
ମୁଁ ବି ଭାତ ଡାଲି ଆଉ ଛତୁ ପୋଡା ଆଉ ଭଜା ଭେଣ୍ଡି ଭଜା ଏମିତି ସବୁ ଖାଇଲେ ଆଉ।
ହୁଁ ହୁଁ ହୁଁ ହୁଁ ହୁଁ ଏଇ ଆମ ବାରିରେ ଆଜି ଗୋଟେ କଦଳୀ ଗଛ ଟେ ଟିକେ ବର୍ଷା ଫର୍ଷା ହଉଥିଲା ତ। ପବନରେ ଟିକେ ପଡିକି ମାନେ ଭାଙ୍ଗି ଯାଇଥିଲା ପଡିକି ତାକୁ କାଟା କାଟି କରିଦେଇଥିଲି ତ ସେଥିରୁ ମଞ୍ଜା ବାହାରିଥିଲା। ମୁଁ କହିଲି ଆଉ ସେ ମଞ୍ଜା ରୁ ଟିକେ କ ମଞ୍ଜାରାଇ ସେ ମଞ୍ଜା ଆଣିଲୁ ତାକୁ ଟିକେ ଫାଷ୍ଟ ତେଲ ଲଗିକି ହାତରେ ଟିକେ ଭଲକି କାଟି ଦେଲି ଚୁନ ଚୁନ କରିକି।
ହୁଁ
ଆଉ ସେଥିରେ ବି ଟିକେ ଆଳୁ ମିଶେଇଦଲୁ ତ ସେ ଯୋଉ କଂସା ଅଛି ମ
କୁ ହାତ ଯୋଉ କାଟିଲା ବେଳେ ନା ଯୋଉ ବାହାରେ ନା ଯୋଉ ତାକୁ ଯୋନ ନା ସିଗା ଭଳିଆ ସରୁ ସେଇଟା ଟିକେ ବାହାର କରିଦେବେ। ସେ ଯୋଉଥିରେ କି ସଫା ହେଇଯିବ ଖାଇବା ପାଇଁ।
ହଁ ହଁ ସେଇଟା ମୁଁ କାଢିକି ଚୁନ ଚୁନ କାଟିଦେବ ଆଉ କାଟିଦେଲୁ ଏ ତାର କଷା ପଣ୍ଡ ବି ଥାଏ ସେଥିି ଲୁଣ ଗୋଳେଇକ ତାକୁ
ତା ଦି ହଳଦୀ ପାଣି ଦିଦି ହଳଦୀ ପାଣିରେ ଟିକେ ଖଜିଦବା। ସେଇଥିରେ ଅଧିକ ଶ
ହଁ ସେଇଥିରେ ବି ହବ ଏଇଟା ବି ମୁଁ କରେ ଏ ମଁ ଏଇଟା ମୋ ଶାଶୁ କରନ୍ତି ଏମିତି ମାନେ ଇଏ ତ? ମୁଁ ବି ସେମିତି କରିଦିଏ ଆଉ ତାପରେ ମୁଁ କଣ କହିଲେ ତାକୁ ଆଳୁ ମଞା ହଳଦୀ ଲୁଣ ଦେଇକି ସିଝେଇ ଦେବି। ସେ ଯଦିଦେବେ ବି ଆଉ ଗୋଟେ ମସଲା ବାଟ ଟିକେ ରଖିଥିଲି ଯୋଉ ଆମର ସୋରିଷ ସୋରିଷରେ ଅଦା ଟିକେ ରସୁଣ ଅଦା କହୁଚି ରସୁଣ ଟିକେ ହେଲେ ଲଙ୍କା ଟିକେ ହଁ ପକେଇକିରି ତାକୁ ବାଟିଦେଲି ହଁ‌। ହଁ ବାଟି ଦେଇଥିଲି ଆଉ ଘରେ ବଡି ପକେଇଥିଲେ ବଡି ବି ଥିଲା ତ ସେ ମଞ୍ଜା ଯେତେବେଳେ ସିଝିଯିବ ସିଝି ସାରିଲା ପରେ ୟାକୁ ଟିକେ କଷିକିରି ମସଲାକୁ କଷିକି ତା ଉପରେ ପକେଇଦେଲି ଆ ବଡି ଫଡି ପକେଇକି ହେଇଗଲା ମଞ୍ଜାରାଇ ଆଉ ତମେ କେବେ ଖାାଇଚ ନା ନାଇଁ ମଞା ରାଇ?
ହଁ ମୁଁ ଖାଇଛି କିନ୍ତୁ ତମେ ମାନେ ଯେମିତି କହୁଛ ସେଟା ତ ବହୁତ ମାନେ ସ୍ଵାଦିଷ୍ଟ ଲାଗୁଥିବ।
ହ ହଁ କୁହନି ମଞାରାଇଟା ମତେ ବହୁତ ଭଲ ଲାଗେ ମ ଞା ରାଇ ବି ଭଲ ଲାଗେ କଦଳୀର ଫୁଲରୁ ବି
ହଁ ଫୁଲର ଯୋଉ ତା ଡେମ୍ଫି ବାହାର କରି ସେଟା ଯୋଉ ଭାଜି ଖାଇବ ସେଇଟା। ବି ବହୁତ ଭଲ ଲାଗେ।
ହଁ ସେଟା ଟିକେ ହୁଁ କିନ୍ତୁ କିଛି ସେଥିରେ ମସଲା ଅଧିକ ପକେଇବନି। କମ୍ ପକେଇଲେ ଭଲ। ମଶଲା ଟିକେ ଅଧିକ ପକେଇଲେ ପିତା ପିତା ଲାଗେ ସେଇଟା ଏମତି ମାନେ ଖାଇବାକୁ ଭଲ ଲାଗେ ଆଉ। ଆଉ ତମେ ଛତୁ ତୁ ପତ୍ର ପୋଡା ଖାଇଲ କି ଅଜି ନା ଛତୁ ପୋଡା ଖାଇଲ?
ଛତୁ ପତ୍ର ଗଢା ଖାଇଲି। ଏ ଏବେ ବର୍ଷା ସିଜିନ ତ ଚାଲିଛି ଯେହେତୁ ଆମର ତ ଗାଁରେ ଘର ଗାଁରେ ସବୁ ଜାଣିଥିବେ ଦିଦି। ଯୋଉ କୁଟା ବଦାରି ଯୋଉ ହୁଏ ସେଥିରେ ସବୁ ଛତୁ ସବୁ ଫୁଟି ଥାଏ ଆମର ବି ବହୁତ ଗୁଡ଼ିଏ ଛତୁ ଆଜି ବାହାରି ଥିଲା। ଥିଲା। ମା ଆଣିଥିଲେ ଆଉ ତାକୁ ମୁଁ ଫାଷ୍ଟ ଯୋଉ ତା ଛତୁ ଉପରେ ଥାଏ ଯୋଉ ଚୁପାଳିଆ ଟାଇପ ର ଖାଲି ହାଲକା ଯୋଉ ମାଟି ଟିଆ କଲରର ସେଇଟା ବାହାର କରିଦେଲି ବାହାର କରିଦେଇ ତାକୁ ହଳଦୀ ପାଣିରେ ଧୋଇଦେଲି ଧୋଇଦେଇ କୁ ଚିପୁଡ଼ି ଦେଲି ମାନେ ପୁରା ଶୁ ଖିଲାରମର ପୁରା ଚିପୁଡ଼ି ଦବୁ ହାତର ଯୋଉଥିରେ କି ତାକୁ କୁହନ୍ତି ନା ଯୋଉ ଆଇଁଷ ଚାଶ ଥାଏ ସେଟା ବାହାରିଯାଏ।
ହଁ ହଁ ହଁ
ତାପରେ ରସୁଣ କଞ୍ଚାଲଙ୍କା ଆଉ ରସୁଣ କଞ୍ଚାଲା ଖାଇ ଛଚିଦବା ତାପରେ ତା ଦେର ଯୋଉ ହଳଦୀ ଟିକେ ଲୁଣ ଟିକେ ତା ଦେହ ବି ଲଙ୍କାାଗୁଣ୍ଡ ପଡେ ତା ଦେହରେ ବି ଯୋଉ ସରିଷେଇ ବାଟିକି ବି ଦେଲେେ ସେ ତା ଛେଚା ଟିକେ ଭଲ ଲାଗେ। ତ ଦେଇକି ଯୋଉ କଦଳୀ ପତ୍ର ଯୋଉ କଦଳୀ ପତ୍ର ଆଣିକି ତା ଦେହ ମ ଥିଲ ଦେଇକି ଯୋଉ ଚାରି ପିଠି ଭଲସେ ବାନ୍ଧି ଦବ ସେଇ କଦଳୀ ନାସିକା ବାହାରେ ତା ଦେହରେ ଦୌଡା ସାହାଯ୍ୟରେ ଯାହା ସାହାଯ୍ୟରେ ବାନ୍ଧିଦବ। ବାନ୍ଧିଦିଏ ବାସ ଘଷି ନିିଆର ନିଆଁ ଦେହରେ ପକେଇ ଦେଇକି କିଛି ସମୟ ପାଇଁ ଛାଡିଦବ।
ହଁ ମୁକଇଲି ମାଟିରେ ପଡ଼ିିଲ ହଁ ଓଁ ହୋ ମୁଁ କହିଲି ଯେ ଯେଇୁ ତମେ ଚୁଲି ରେ ପୋଡୁଥିବ ଟିକେ ଟେଷ୍ଟ ଟା ଟିକେ ଭଲ ଲାଗୁଥିବ।
ହଁ।
ମାନେ ଖାଲି ପଡିଲା ହଉ ମୁଁ କହିଲି ଯେ ଗ୍ୟାସରେ ତ ଟେଷ୍ଟ ଆ ମାନେ ସେଠି ଭଲ ଲାଗେନି ଗ୍ୟାସ ରେ ଜଣେ ଜଣେ ତାୱ ଉପରେ ଦେଇକି ପୋଡିକି କରନ୍ତି ବି।
ସେଟାର ଟେଷ୍ଟ ଏତେ ନଥାଏ।
ହଁ ପୁଡ଼ିଲେ ମାନେ ଚୁଲିରେ ଯୋଉ ପୋଡା ଟେଷ୍ଟ ଟେ ଟେଷ୍ଟ ଟା ଟିକେ ଅଲଗା। ମୁଁ କହିଲ ପୁୁ ମାନେ ଚୁଲି ଚୁଲିରେ ତମେ ଯାହା ବିି ପୋଡିକି ଖାଉ ଟ ଛୋଟ ଆଳୁ ହଉ ବାଇଗଣ ହଉ ଟମାଟୋ ହଉ ମାନେ ତାର ଜହ୍ନି ଟିକେ ହଉ ତାର ଟେଷ୍ଟ ହିଁ ମାନେ ଅଲଗା ସ୍ଵାଦ ହିଁ ଅଲଗା ଯାହାହେଲେ ବି।
ଚୁଲି ର ଟେଷ୍ଟ ଅପେକ୍ଷା କୋଉଥିରେ ବି ଗୋଟେ ଆଳୁ ଗୋଟେ ହଉ ପୋଡିକି ଖାଆନ୍ତୁ। ଚୁଲିରେ କେତେ ସୁନ୍ଦର ଲାଗିବ। କିନ୍ତୁ ଗ୍ୟାସ ରେ ବି ମାନେ ଯୋଉ ମନା କରୁଛନ୍ତି ଯୋଉ ଗ୍ୟାସ ରେ ହିଁ କିଛି କୌଣସି ଜିନିଷ ପଡିକି ନ ଖାଇବାକୁ।
ହଁ ତାର ମାନେ ଭଲ ନୁହେଁ ସେ
କିଛି ବାହାରୁଚି।
ହଁ କିନ୍ତୁ ଆଜ କାଲି ତ ଗ୍ୟାସ ର ସୁବିଧା ବି ନାହିଁ ତମେ ତ ଦେଖୁଥିବ ଯେ ଏବେ ଯୋଉ ଗ୍ୟାସ ର ଅସୁବିଧା ବାହାରିଲା ଲୋକମାନୋନ ବି ଆଉଥରେ ଚୁଲିଆ ଆଡକୁ ମାନେ ମୁଁ ହେଇଲେଣି ଆସ୍ତେ ଆସ୍ତେ।
ସମସ୍ତେ ସହଜ ସୁବିଧାକୁ ମାନେ ଆଦର ନଉଛନ୍ତି କେହି ବି ମାନେ ଚୁଲିର ମାନେ ଯୋଉ ସ୍ଵାଦ ଅଛି ସେଇଟାକୁ କେହି ଦେଖୁନାହାନ୍ତି କିନ୍ତୁ ସମସ୍ତେ ସହଜ ସୁବିଧାକୁ ହିଁ ଯୋଉ ଗ୍ୟାସ ରେ କିନ୍ତୁ ତା ଦ୍ଵାରା କେତେ ରୋଗ ବାହାରୁଛି ସେଇଟା କେହି ଦେଖୁନାହାନ୍ତି।
ନା ବ ସେ କିନ୍ତୁ ମତେ ଭଲ ଲାଗେ ଚୁଲିରେ ମାନେ ସବୁ ପୋଡାପୋଢ ଆମେ ତ ଓଡିଆ ମାନଙ୍କର କଣ ଅଛି ପୋଡା ପୋଢଡି ହେଇଲେ ଖାଇବା ହେଲେ ହେଇଗଲା।
ହୁଁ ଚୁଲି ପାଖକୁ କଷ୍ଟ ପାଇଁ କେହି ଚାହୁଁ ହିଁ ନାହାନ୍ତି।
ଆମ ଘରେ ଆମେ କୁହନ୍ତୁ କୁହନ୍ତୁ।
ବ ସିଝା ସିଝି ପୋଡା ପୋଡି ଟିକେ ହେଇଗଲେ ଆମ ଓଡିଆ ମାନଙ୍କର ପକାଳା ସହିତ
ପଖାଳ ସହିତ ଶୋଇଲା ଆଉ
ମୋ ମାନଙ୍କର ମାନେ ଏତେ ମସଲା ଯୁକ୍ତ ଖାଦ୍ୟ ନହି ମୁଁ ତ କୁହେ ଓଡିଆର ମାନେ ଓଡିଆର ଯୋଉ ଖାଦ୍ୟ ଟା ଟିକେ ନିଆରା ଅନ୍ୟ ମାନେ ମାନେ ରାଜ୍ୟଠୁ ମୋତେ ଲାଗେ ସେ ମାନେ ଆ-ଆମର ଯେମିତି ଅନ୍ୟମାନେ ହୁଁ କି ପଖାଳ ତ ପ୍ରଥମ ଆସିବ ତୁ ପଖାଳ ବି ତୁ ବି ଆମେ ପଖାଳ ଦିବସ ବି କଲେଣି ଯେମିତି ମାର୍ଚ୍ଚ କୋଡିଏ କ
ମାର୍ଚ୍ଚ କୋଡିଏରେ ଯାଉଚି
ହଁ କୋଡିଏକୁ ପଖାଳ ଦିବସ ଭାବେ ପାଳାଯାଏ ଏବେ ତ ଯାଇଥି ଲା ଆଉ ଆମ ଘରେ ବି ଏବେ କରିଥିବେ ପଖାଳ ଦିବସ ସବୁ ସାଙ୍ଗ ଫାଙ୍ଗ ମାନଙ୍କୁ ଡାକି ଟିକେ ପଖାଳ ବହୁତ ଗୁଡେ ମାନେ ଖାଇବା ତା ସହିତ କରିକି କରିୁଥୁଲୁ ଆଉ ପଖାଳ ସହିତ ବଡିଚୁରା ତ ନହେଲେ ହବନି ଭଡିଚୁରା ପୋଡା ପୋଡି ଦୋଳା ଦୋଳି ଟିକେ ହଁ ବଡ଼ି ହଁ ହଁ ଠ ଚାଲି ଯାଉଚି ଆଉ ସେଥିରୁ ମତେ ଆଉ କୋଉଠି କଲେ କୋଉ ଖାଦ୍ୟ ଭଲ ଲାଗେନି ମାନେ ମତେ ଖୋଜେ ଖାଲେ ଯୋଉ ସାଧା ଖାତ ଡାଲି ଯେତେ ଓଡିଆ ଖାଦ୍ୟ
ଅଡିଆ ଖାଦ ସେତିରେ କୌଣସି ରୋଗ ବି ନ ଥାଏ କିନ୍ତୁ ସେଇଟା ହେଇଗଲା ମାନେ ଶୋଇଲା ଆଉ
ହୁଁ।
ଓଡିଆ ମାନଙ୍କର ସେଇରା ତ ମୁଖ୍ୟ ଖା ଦ୍ୟ ଆଉ।
ହଁ ପାଟିିକ ସ୍ଵାଦ ଯେମିତି ଦେହ ପାଇଁ ହିତକାରକ ହୁଁ। ଆଉ ଏବେ ଯୋଉ ଗରମ ହଉଚି ନା ପଖାଳ ଛଡା ଆଉ କିଛି ଖାଇବାକୁ ବି ଇଚ୍ଛା ହଉନି ମାନେ ମୁଁ ଆଜି ଗରମ କରିଦେଲି ମାନେ ମଞ୍ଜା ଟା ଥିଲା ବୋଲି ମଞ୍ଜା ତ ପ ପଖାଳ ସଇତ ଭଲ ଲାଗିବନି ତ ଭାତ ଟାନେ ମଞ୍ଜା କରିଦେନି କିନ୍ତୁ ମତେ ଭଲ ଲାଗେ ଏତେ ଗରମ ହଉଚି ପଖାଳ ଖାଇବା ପାଇଁ ମାନେ ପଖାଳ ଖାଇଲେ ଟିକେ ଭଲ ଲେ ଟିକେ ଦେହକୁ ଟିକେ ଇଏ ଲାଗୁଛି।
କି ଶାନ୍ତି ଲାଗୁଚି ଯୋଉ ଗରମ ହଉଚି ଏ ସିଜିନ ରେ ଏ ସିଜିନ ଟା ବହୁତ ଗରମ ଆଣୁଚି ଦିଦି।
ନାଇଁ ମୁଁ କଇଲି ଏ ବର୍ଷ ଟିକେ ତାପମାତ୍ରା ଟା ବଢିଛି। ବହୁତ ଅତି ମାନେ ପରିମାଣରେ ବଢିଛି। ହଁ ଲୋକମାନଙ୍କୁ ତ ଖାଦ୍ୟ ଉପୟ ଉପରେ ଧ୍ୟାନ ଦେବାକୁ ପଡିବ ହିଁ ନା ଆଉ ଯଦି ଆମେ ଟାଇମ ରେ ଅଧିକ ମସଲା ଯୁକ୍ତ ଖାଦ୍ୟ ଖାଇବା ତାହେଲେ ଆମ ଦେହ ଆହୁରି ଅସୁସ୍ଥ ହବ ସେଥିପାଇଁ ମୁଁ ଏବେ କଣ କରୁଚି ସବୁବେଳେ କହିବାକୁ ଗଲେ ମୁଁ ପଖାଳ କରିଦଉଛି ଆଉ ଏଇ ଋତୁ ଗଲା ପରେରେ ବି ପଖାଳ ଅଧିକ ଖାଇ ହବନି ବର୍ଷା ଋତୁ କି ଶୀତ ଋତୁରେ ଥଣ୍ଡା ଫଣ୍ଡା ଧରିଦବ ଅଧିକ ଖାଇଲେ ନାଇଁ ଗରମ ପଖାଳ ଖାଇହବ କିନ୍ତୁ ବାସି ପଖାଳ ଏରିଆ ଖାଇହୁଏନି ଆଉ ଆଉ ତମେ ଚୁଲିରେ କଣ କଣ କର ପତ୍ର ପୋଡା କର ଆଉ କଣ
ଚୁଲିରେ ସବୁ କିଛି ତିଆରି ହୁଏ। ଆଉ ମୁଁ ବନାଏ।
ହୁଁ ହୁଁ।
ପତ୍ରପଡା ସେ ଯୋଉ ଯାହା ବି ମାନେ ଯେମିତି ଗୋଟେ ଏ ଜାଣିଥିଏ ଯୋଉ ପୋଡା ପିଠା କରନ୍ତି ଦିବସ କରନ୍ତି।
ହଁ ହଁ ହଁ ଏବେ ତ ରଜ ଆସୁଚି ତମେ ପୋଡା ପିଠା କରିବ ଚଲିରେ ଆଉ ନାଇଁ।
ସେଇ ହୁଏନି।
ତ ମାନେ ତମର କାଠ ଚୁଲି ଅଛି ନା ସେ କୋଇଲା ଚୁଲି?
ନାଇଁ ଆମର ଯୋଉ ମାଟି ଚୁଲି ଯୋଉ ଜାଣିଥିବେ ଯୋଉ
ନାଇ କାଠରେ ଜାଳୁଛ ନା କୋଇଲା? ଗେନ ନା ଇଆ ସେ ଯୋଉ ଗୋବର
ଗୋବର ଘଷି
ହୁଁ ହଁ ଆଉ ପାଖରୁ ଧରିକି ଆସୁଛି। ଥ ବନାଇ ମିଳିଯାଉଥିବ
ହଁ ଆମର ନିହାତି ଗାଁ ଜାଗା ଆମ ନିଜର ଗାଈ ଗୋରୁ ଅଛି। ଅଛନ୍ ତ ସେଥିପାଇଁ ଆମର ମିଳିଯାଏ। ନିଜ ଘରୁ ହିଁ ତିଆରି କରନ୍ତି ନାସିଁବ
ହୁଁ ହୁଁ ଭଲ ତମ ଗୋଟେ ଭଲ ତାର ଗୁପୁନଃ ବ୍ୟବହାର ବି ତମ ଉପଯୁକ୍ତ ବ୍ୟବହାର ବି କରିପାରୁଛ ଗାଈର ଗୋବର ନିହତି। ମାନେ ତାକୁ ନ ପକେଇକିରି ଗାଈର ଗୋବରରୁ ଖାଦ୍ୟ ବିଜ ତିଆରି କରୁଥିବ ଯୋଉ ଦରକାର ଥିବ। ଚାଷ ବାସ ପାଇଁ ତମ ଚାଷ ବାସ ହୁଏ?
ହଁ ଆମର ଚାଷ ବାସ ହୁଏ କିନ୍ତୁ ଖାଦ୍ୟ କେମିତି ତିଆରି କରୁନା ଆମେ
ତିଆରି କରନ କିନ୍ତୁ ମୁଁ ବହୁତ ଶୁଣିଛି ଯେ ଖାଦ୍ୟ ବହୁତ ଗୋବର ମାନେ ଦରକାର ପଡିଥାଉଛି
ହଁ ଖତ ତିଆରି କରୁ ଗଛରେ ଦବା ପାଇଁ କିନ୍ତୁ ମାନେ ଖାଦ୍ୟ ତିଆରି ସେଟା ଶିଖିନୁ ଆମେ କରେଇନୁ।
ହୁଁ।
ଖତ ତିଆରି କରନ୍ତି ଖତ କରିକି ଗଛରେ ଦିଅନ୍ତୁ ହଁ ବହୁତ ଭଲ ବ୍ୟବସାୟ ହଉଛି ବହୁତ ଭଲ ବ୍ୟବସାୟ ହଉଛି ଏଇଟା ଠିକ ଶୁଣିଛନ୍ତି ଆପଣ।
ଲୋକମାନେ ଆମ ଯ ଥିଲା ଗୋଟେ ଘର ପାଖ ଗାଁ ଗାଁରେ ଘର ପାଖେ ସିଏ ସେମିତି ଗୋବରକୁ ଜମା କରିିକ ଖତ କରିକି ତାକୁ ଗୋଟେ ମାନେ ଭଲ ବ୍ୟବସାୟ କରିପାରୁଥିଲେ।
ନିହାତି ସେହି ଖତକୁ ଯେକୌଣସି ଗଛରେ ଦବ ଗଛ ଜୋରସେ ବଢ଼ିବ।
ହୁଁ ହୁଁ ସେଇଟା ଭଲ ଗାଁ ରେ ଅଛ ଟିକେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅ ଯେହେତୁ ସହରଠୁ ଗାଁର ଟିକେ ମାନେ ପରିବେଶ ଭଲ ଥଣ୍ଡା ଟିକେ ଲାଗୁଥିବ ଯାହା ହେଲେ ବି।
ନିହାତି ପରିବେଶ ବହୁତ ଭଲ ରହୁଛି ଗାଁରେ।
ହଉ ହଉ ମୁଁ ଯାଉଛି ରଖୁଛି ତାହେଲେ ଟିକେ?
ଓକେ ଦେବି